କଣକ
ହଁ ମୁଁ ଏଠି ବସିଛି। ହଁ ସାଙ୍ଗ ଶୁଭ ସକାଳ।
ଶୁଭ ସକାଳ ସାଙ୍ଗ।
ଆଉ ହଁ ମୋର ସବୁ ଭଲ। ଆଉ ତୋ ଖବର କଣ?
ହଁ ଏବେ ଏଇ ଆସିଲି ସକାଳୁ ଖାଇବା ଖାଇକି ଗାଧେଇକି ଆସିଲି ଆଉ।
ହୁଁ ହୁଁ। ଜାଣିଛୁ ନା ସାଙ୍ଗ ଆଜିକାଲି ମାନେ ସମୟ ଟା ଆମ ପାଇଁ ଏତେ ମୂଲ୍ୟବାନ। କିନ୍ତୁ ଆମେ ମାନେ ଜାଣିପାରୁନେ ଏତେ ସମୟ ନଷ୍ଟ କରୁଛେ ନା?
ହୁଁ ବୋହୁତ୍ ସମୟ ଆମେ ନଷ୍ଟ କରିଦେଉଛେ। ଆମେ ଯଦି ସମୟକୁ ଠି ଠିକ୍ ଜିନିଷରେ ଲଗାନ୍ତେ ନା, ସମୟ ଆମକୁ ବି ବୋହୁତ୍ କିଛି ଭଲ ଜିନିଷ ଦିଅନ୍ତା।
ହଁ କାରଣ ଆମ ସମୟ ହଉଛି ଆମର ସବୁଠାରୁ ଗୋଟେ ଅମୂଲ୍ୟ ସମ୍ପଦ।
ଠିକ୍ କହିଛୁ।
ମାନେ ଦେଖେ ଆମ ପାଖରେ ଯଦି କିଛି ଧନ ସମ୍ପତ୍ତି କି ଗୋଟେ କିଛି ଅଲଗା ସବୁ ଜିନିଷ ଥିବ ସୁନାରୂପା ଆମେ ତାକୁ ହରାଇ ଦେଲେ ପୁଣି ଥରେ ତାକୁ ଆମେ ରୋଜଗାର କରିକି ଫେରିକି ପାଇପାରିବା ହେଲେ କିନ୍ତୁ ସମୟ ଥରେ ଆମ ହାତରୁ ଚାଲିଗଲା ପରେ ଆମେ ଆଉ ତାକୁ ପାଇବାନି ନା?
ହୁଁ ଠିକ୍ କହିଛୁ।
ହୁଁ। ଆଉ ତୋ ମତରେ କଣ? ମାନେ ତୋ ମତରେ କେମିତି ଆମେ ସମୟକୁ ବ୍ୟବହାର କରିବା ଟିକେ କହିଲୁ?
ଆମେ ମାନେ ସମୟକୁ ଭଲ ଜିନିଷ, ମାନେ ଭଲ କାମରେ ଆମେ ତାକୁ ବ୍ୟବହାର କରିବା କଥା। ନା କି ଫୋନ ସବୁବେଳେ ଦେଖିକି କି କିଛି ଆଉ କିଛି ମାନେ ଏ କିଛି ସମୟ ସମୟ ଥାଇ କିି କିଛି ମାନେ କିଛି ନ କରିକି ସମୟ କୁ ପା ପାଠ ପଢ଼ାରେ ଲଗେଇବା କଥା। ତାକୁ କିଛି ଭଲ କାମରେ ଲଗେଇବା କଥା। ଅନ୍ୟକୁ ସାହାଯ୍ୟ କରିବାରେ ଲଗେଇବା କଥା। ନିଜ ଉପରେ ନିଜ ଉପରେ ସେ ସମୟକୁ ଗୁରୁତ୍ୱ ଦବାରେ ଲଗେଇବା କଥା। ସେମିତି ହେଲେ ସମୟ ଆମକୁ
ହଁ ଏମିତି ଭାବିବା କି ଆମକୁ ମାନେ ସମୟକୁ କେମିତି ଆମେ ତାର ଦାୟିତ୍ଵ ନବା ଆମେ ତାକୁ କେମିତି ସ ସଠିକ ଭାବରେ ବ୍ୟବହାର କରିବା ସେଇଟା ହିଁ ହଉଛି ସବୁଠାରୁ ଆମର ବଡ ଆଉ ପ୍ରଧାନ କର୍ତ୍ତବ୍ୟ। ଆଉ ସତ କଥା କାରଣ ଯୋଉ ସମୟ ଥରଟେ ଚାଲିଯିବ ଆଉ ସେଇଟା ତ ଆଉ କେବେ ଫେରିକି ଆସିବନି ନା। ସେଥିପାଇଁ ଆମେ ଯିଏ ବି ଆମ ସମୟର ନିଜ ମୂଲ୍ୟ ଟା ବୁଝିବ ସିଏ ହିଁ ମାନେ ଜୀବନରେ ତାର ଉନ୍ନତି କରିବ ଆଉ ତାର ମାନେ ଲକ୍ଷ୍ୟ ଟାକୁ ହାସଲ କରିପାରିବ କହୁନୁ?
ହଁ ଠିକ୍ କହିଛୁ ତୁ। ସେଇଟା ହିଁ ସମୟର ବିରାଟ ସତ୍ୟ। ସମୟକୁ ଯିଏ ସମୟ ର ଯେ ମୂଲ୍ୟ ବୁଝିନି ସେ ତା ଜୀବନରେ କିଛି କରିପାରିବନି। ଏଇଟା ହିଁ ସତ୍ୟ ସମୟକୁ ଠିକ ଜିନିଷରେ ଲଗେଇଲେ ସମୟ ତମକୁ ଠିକ ଫଳ ଦବ।
କାରଣ ମାନେ ଦେଖେ ମାନେ କି ପ୍ର ମାନେ ପ୍ରତ୍ୟେକଟି ଜିନିଷ ପାଇଁ କିି। ମାନେ ନିର୍ଦ୍ଦିଷ୍ଟ ଆମର ସମୟ ରହିଛି ଆମେ ଯଦି ସେଇ ସମୟ ଠିକ ସମୟ ଆମେ ବ୍ୟବହାର କରିବା ଠିକ ସମୟରେ ଯଦି ଆମେ ଠିକ କାମ କରିପାରିବା। ତାହେଲେ ଯାଇକିନାହିିଁ ଆମେ ସଫଳତା ପାଇପାରିବା ଯେମିତି ଦେଖ ଗୋଟେ ଛାତ୍ରଛାତ୍ରୀମାନେ ଯଦି ଠିକ ଟାଇମ୍ ରେ ପାଠ ପଢ଼ା କରିବେ ତାହେଲେ ସେମାନଙ୍କୁ ପରୀକ୍ଷାରେ ଭଲ ଫଳ ମିଳିବ। ସେମାନେ ଭଲ ଫଳରେ ଉତ୍ତୀର୍ଣ୍ଣ କରିବେ। ସେମତି ଯଉମାନେ ଧରକ କୃଷକ ଜିଏ ଯେମତି ଭଲ ଯେମତି ରିତୁ ଆସିଲେ ତାର ଚା କିରି ମାନେ ଯୋଉ ତାର ଚାଷ କାର୍ଯ୍ୟ ଯଦି ଆରମ୍ଭ କରିବ ତାହେଲେ ତାକୁ ଭଲ ଫଳ ମିଳିବ ତାର ଭଲରେ ଲାଭ ହବ ସେମିତି ଯେମିତି ଆମେ ଅ ମାନେ ଅଳସୁଆ ନ ହେଇକି ସମୟ ନଷ୍ଟ ନ କରିକି ଯଦି ଆମେ ସମୟର ସଦୁପଯୋଗ ଗ କରିବା ତାହେଲେ ହିଁ ଆମକୁ ଲାଭ ମିଳିବ କଉନୁ।
ସମୟ ହଉଛି ମଣିଷ ଜୀବନର ଅମୂଲ୍ୟ ସମ୍ପଦ। ପୃଥିବୀରେ ଏପରି କୌଣସି ଧନ ସମ୍ପତ୍ତି କିମ୍ବା ଶକ୍ତି ନାହିଁ ଯାହା ଦ୍ଵାରା ଅତୀତରେ ଚାଲି ଯାଇଥିବା ସମୟକୁ ଫେରାଇ ଆଣିହବ। ଧନ ହରାଇଲେ ଫୁଣି ଅର୍ଜନ କରି ହେଇାପାରିବ କିନ୍ତୁ ସ୍ଵାସ ସ୍ୱାସ୍ଥ୍ୟ ଖରାପ ହେଲେ ଚିକିତ୍ସା ଦ୍ଵାରା ସେ ସ୍ୱାସ୍ଥ୍ୟ ଠିକ ବି ହେଇଯିବ କିନ୍ତୁ ଥରେ ବିତି ଯାଇଥିବା ସମୟ ଚିର ଦିନ ପାଇଁ ହରାଇଯାଏ ନା କଣ ଠିକ କହୁନୁ। ଏହା କାରଣରୁ ସମୟକୁ ଜୀବନର ମୂଲ୍ୟବାନ ଧନ ବୋଲି କୁହାଯାଏ। ମଣିଷର ସଫଳତା ଉନ୍ନତି ତି ଏବଂ ଜୀବନର ସାର୍ଥକତା ସମୟର ସଠିକ ବ୍ୟବହାର ଉପରେ ହିଁ ନିର୍ଭର କରେ ନା କଣ?
ଠିକ କଥା କହିଛୁ ଯେମତି ଆଜି ଦୁନିଆରେ ମାନେ ସମୟର ମହତ ଆହୁରି ମଧ୍ୟ ବଢି ଯାଇଚି କାରଣ ଲୋକମାନେ କଣ ମୋବାଇଲ କି ଟେଲିଭିଜନ ହେଲା କି ସୋସିଆଲ ମିଡ଼ିଆରେ ଏଇଠି କଣ ସବୁ ମାନେ ଅ ଅଧିକରୁ ଅଧିକ ସମୟ ବିତଉଛନ୍ତି କିନ୍ତୁ କଣ ଏଇଟା ଭୁଲ୍। ଏଇଠି ଅଧିକ ସମୟ ଆମର ବିତେଇବା କଥା ନୁହଁ। କାରଣ ଏଇ ସବୁ ସମୟକୁ ଆମେ କେମିତି ଚାହିଁବା କିଛି ଗୋଟେ ନୂଆ ଶିକ୍ଷା ଆଉ ଦ ଦକ୍ଷତା ଆଉ ବିକାଶ ଆଉ ଭଲ କାର୍ଯ୍ୟର ବ୍ୟବହାର କରିବା ଯାହାଫଳରେ କଣ ଆମର ଭବିଷ୍ୟତ ତ ଉଜ୍ଜଳ ହବ ଆଉ ଆମ ସମୟର ବି ଠିକଅ ଏ ଠିକ ଆମେ ଆମ ସମୟ ଟାକୁ କାର୍ଯ୍ୟରେ ଲଗେଇ ପାରିବା।
ସମୟର ସ୍ୱରୂପ କଣ ଜାଣିଛୁ? ଶୁଣୁ ମୁଁ କହୁଛି ସମୟ ଏକ ଅବିରାମ ପ୍ରଭାବ। ନଦୀର ଜଳ ଯେପରି ସ ତ ବହିଗଲେ ବହିଚାଲେ ସମୟ ମଧ୍ୟ ସେହିପରି ନିରନ୍ତର କା ତି ଶୀଳ ସମୟ କାହା ପାଇଁ ଅପେକ୍ଷା କରେ ନାହିଁ। ରାଜା ହଉ କି ପ୍ରଜା ସମସ୍ତଙ୍କ ପାଇଁ ସମୟ ସମାନ। ସେ ଯିଏ ବି ହଉ ସମୟ କାହାରି ପାଇଁ ଅପେକ୍ଷା କରିବନି ସମୟ ଥରେ ଯଦି ଚାଲିଯିବ। ସେ ମଣିଷ ହଉ କିମ୍ବା ଜନ୍ତୁ ହଉ କିମ୍ବା ଯିଏ ବି ହଉ। ସମୟ ଥରେ ଚାଲିଗଲେ ତା ପାଇଁ ଆଉ ଫେରିବନି କିନ୍ତୁ ଯଦି ଏଇ ସମୟକୁ ଯୋଜନା ବନ୍ଧ ମାନେ ଆମେ ତାକୁ କିଛି ପ୍ଲାନିଂ କରିକି ଯଦି ଏ ସମୟକୁ ଆମେ ଉପ ମାନେ ଉପଯୋଗ କରିବା ତାହେଲେ ସମୟ ଆମକୁ କୁ ଶୁଣ ମୁଁ କହୁଛି ଶୁଣ ତାହେଲେ ସମୟ ଠିକ୍ ଆମକୁ ବି ତାର ମାନେ ଉପଯୋଗର ଫଳ ଆମକୁ ସେ ଦେବ। ବୁଝିଲୁ।
ହଁ ଯେମିତି କିି ଦେଖ ଆମେ ସମୟକୁ କେମିତି ଉପଯୁକ କରିବା ଯେମିତିକି ଆମକୁ ଆଜି ଦିନରେ ଆମକୁ କଣ କରିବାର ଅଛି ଆମେ ତାର ଗୋଟେ ପୂର୍ବ ଦିନରୁ ଆମେ ଗୋଟେ ତାଲିକା ବନେଇକି ରଖିବା ପୂର୍ବ ରାତିରରେ ଶୋଇବା ପୂର୍ବରୁ ତାଲିକା ବନେଇକି ଗରେ ଆମେ ଏଇ ସମୟରେ ଏଇଟା କରିବା ସେଇ ସମୟରେ ଆମେ ପା ପାଠ ପଢ଼ିବା ଏ ସମୟରେ ଆମେ ଚାଲିବା। ବ୍ୟାୟାମ କରିବା ତ ସେମିତି କଲେ ଆମକୁ ପରଦିନ କଣ ଆମେ ଆମ ସମୟଟାକୁ ସଠିକ୍ ଭାବରେ ଉପଯୋଗ କରିଥାଉ। ଯାହା ଫଳରେ କଣ ଆମର ସମୟର ମଧ୍ୟ ସଠିକ୍ ବ୍ୟବହାର ହୋଇଯାଏ। ଆଉ ଆମର ଆମ ଜୀବନରେ ଗୋଟେ ଶୃଙ୍ଖଳା ବି ଆସିଥାଏ। ଆଉ ଆମର ସମସ୍ତ କାର୍ଯ୍ୟ ବି ମଧ୍ୟ ହେଇ ଯାଇଥାଏ।
ଆଚ୍ଛା ମତେ କହିପାରିବି ଗୋଟେ ଛାତ୍ର ଜୀବନର ସମୟର ମୂଲ୍ୟ କଣ? ମୁଁ କହୁଛି ଶୁଣ। ଛାତ୍ର ଜୀବନରେ ସମୟର ମୂଲ୍ୟ ବହୁତ ଅଧିକ ହେଲା କି ଏଇ ସମୟରେ ଛାତ୍ରଛାତ୍ରୀ ମାନେ ପଢାଶୁଣା କରି ନିଜ ଭବିଷ୍ୟତରେ ଛାଡିଦିଅନ୍ତି। ମାନେ ଏଇ ସମୟ କୁ ଛାତ୍ରଛାତ୍ରୀ ମାନ ଯ ତାଙ୍କୁ ପଢାରେ ଉପଯୋଗ କରିବେ। ସେଥିଲାଗି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ ଭଲ। ଯେଉଁ ଛାତ୍ର ସମୟ ଅନୁସାରେ ପାଠ ପଢେ ଓ ନିଜ କାମ ଠିକ ସମୟରେ ସାରିଥାଏ ସେ ଭଲ ପାଠ ପାଏ ଆଉ ଭଲ ଫଳ ବି ପାଏ। ପରୀକ୍ଷାରେ ସେ ଭଲ ଅଙ୍କରେ ବି ପାସ୍। କରେ ସେ ଭଲ ନିଜ ଜୀବନରେ ବି ଭଲ ସଫଳତା ପାଏ। ଅନ୍ୟ ପକ୍ଷରେ ଯେଉଁ ଛାତ୍ର ସମୟକୁ ନଷ୍ଟ କରେ ସେ ପଢା ଶୁଣାରେ ପଛରେ ପଡିଯାଏ। ସମୟରେ ପଢା ସମୟରେ ଫୋନ ଦେଖିବ। କି କିଛି ଅନ୍ୟ ମନସ୍କ ହବ ଖେଳିବ। ଖେଳ ଟାଇମ ରେ ଖେଳ ଠିକ ଅଛି। କିନ୍ତୁ ପଢା ଟାଇମ ରେ ସେଇଟା ସମୟ ଯଦି ଥରେ ଚାଲିଯିବ ପଢା ସମୟ ତମେ ସେଇ ଟାଇମରେ ଆଉ କିଛି କଲେ ସେଇଟା କଣ କିଛି ହବ କି? ସେଇଟା କିଛି ହବନିଁ। ସେଥିଲାଗି ପଢା ସମୟରେ ପାଠ ପଢ଼। ସେଇ ଯେଉଁଟା ସମୟ ସେଇ ସମୟକୁ ତୁମେ ସେଇ କାମରେ ହିଁ ଲଗାଅ।
ହଁ ଠିକ କଥା କହିଲୁ। କାରଣ ସମୟ ଆମକୁ ବହୁତ କିଛି ଶିଖେଇଥାଏ। ଯେମିତିକି ଏହା ଆମକୁ ଧୈର୍ଯ୍ୟ ପରିଶ୍ରମ ଆଉ ନିୟମିତତାର ଶିକ୍ଷା ମଧ୍ୟ ଦେଇଥାଏ। ଆଉ ହଁ ତୁ କେମିତି ଶୁଣିଥିବୁ ମହାନ ବ୍ୟକ୍ତି ମାନଙ୍କର ସଫଳତା ପଛରେ ସମୟର ସଠିକ ବ୍ୟବହାର ହିଁ ଥଥିବା ଏକ ମୁଖ୍ୟ କାରଣ। ସେମାନେ କେବେ ସମୟକୁ ନଷ୍ଟ କରୁନଥିଲେ। କି ସେମାନେ ସବୁବେଳେ ଚେଷ୍ଟା କରନ୍ତି ଆମେ କେମିତି ପ୍ରତ୍ୟେକ ମୁହୂର୍ତ୍ତ ଟିକୁ କାର୍ଯ୍ୟରେ ଲଗେଇବା। ଭଲ କାର୍ଯ୍ୟ ଆଉ ଉପଯୋଗୀ କାର୍ଯ୍ୟରେ ଲଗେଇବା ବୋଲି ଚେଷ୍ଟା କରନ୍ତି। ସେମାନେ ତ ସେ ସେଥିଲାଗି ସଫଳତା ପାଆନ୍ତି। ଠିକ କହିଲି ନା।
ହୁଁ ଠିକ ଅଛି ପୃଥିବୀରେ ସମସ୍ତଙ୍କ ଦିନକୁ ସମାନ ଚବିଶ ଘଣ୍ଟା ସମୟ ମିଳିଥାଏ। କିନ୍ତୁ ଯିଏ ସମୟରେ ସଠିକ ବ୍ୟବହାର କରେ ସେ ଜୀବନରେ ନିଶ୍ଚିତ ସଫଳ ହୁଏ। ଛାତ୍ର ଜୀବନରେ ସମୟର ମୂଲ୍ୟ ଆହୁରି ଅଧିକ। ସମୟ ଅନୁସାରେ ପାଠ ପଢ଼ିବା ନିୟମିତ ଅଭ୍ୟାସ କରିବା ଏବଂ ନିଜ କାର୍ଯ୍ୟ ଠିକ ସମୟରେ ସମାପ୍ତ କରିବା ଦ୍ଵାରା ଆମେ ଭଲ ଫଳ ପାଇଥାଉ ଆଉ ଆମେ ନିଜ ଜୀବନରେ ବହୁତ ଆଗକୁ ବଢିଥାଉ। ଅନ୍ୟପଟେ ଅଳସ୍ୟ ମାନେ କିଛି ଅଳସୁଆ ବ୍ୟକ୍ତି ଯୋଉମାନେ ସବୁ ଅଛନ୍ତି। ସେମାନେ ସମୟ କୁ ସବୁବେଳେ ଅବହେଳା କରନ୍ତି ସମୟର ଠିକ ମୂଲ୍ୟ ସେମାନେ ବୁଝିନଥାନ୍ତି, ସମୟକୁ ନଷ୍ଟ କରନ୍ତି। ତେବେ ପରେ ପଛକୁ ସେମାନେ ଆଗକୁ ଯାଇକି ଅନୁତାପ କରନ୍ତି ଏ ହେ ଆମେ ସେ ସମୟରେ ସେ କାମ ଟା କାହିଁକି ନ କଲୁ। ଆମେ ସେ ସମୟ ଟା କାହିଁକି କଲୁନି ସେ ଅନୁତାପ କରିିକରି ତାଙ୍କ ଜୀବନ ଟାରୁ ଅଧା ପଳାଏ। ବୁଝିଲୁ କି? ସେଥିଲାଗି ଜୀବନ ରସ ହଁ ମୁଁ, ସେଥିଲାଗି ଜୀବନର ଅନେକ ସୁଯୋଗ କେବଳ ସମୟ ନଷ୍ଟ କରିବା ଯୋଗୁ ହାତ ଛଡା ହେଇଯାଏ।
କାରଣ ଆମ ସମୟ ହେଉଛି ଆମ ସଫଳତାର ଚାବି କାଠି, ଆଉ ଏଇଟାର ସଠିକ୍ ବ୍ୟବହାର କଲେ ମଧ୍ୟ ଆମେ ଆମର ଉନ୍ନତି ପଥକୁ ଆଗେଇ ଯିବା। ଆଉ ସେଥିପାଇଁ ଆମେ ସମସ୍ତେ ସମୟକୁ ଠିକ ସମ୍ମାନ କରିବା- ଏବଂ ଏହାର ବ୍ୟବହାର ମଧ୍ୟ କରିବା, ଏହା ଦ୍ଵାରା କଣ ଆମ ଜି ଜୀବନଟା ବହୁତ ସୁନ୍ଦର ହେଇଯିବ ଆଉ ସଫଳ ଆଉ ଅର୍ଥପୂର୍ଣ୍ଣ ମଧ୍ୟ ହୋଇଥ୍ଵବ କହୁନୁ
ହଁ। ପୃଥିବୀରେ ସମସ୍ତ ମହାନ ବ୍ୟକ୍ତି ସବୁ ଆ ମହାନ ବ୍ୟକ୍ତି ପୃଥିବୀରେ ଯେମତି ବଡ ବଡ ମହାନ ବ୍ୟକ୍ତି ଅଛନ୍ତି। ଯୋଉମାନେ ନିଜ ଜୀବନରେ ବହୁତ ସଫଳତା ପାଇଛନ୍ତି ସେମାନେ ସମୟର ଠିକ୍ ମୂଲ୍ୟ ବୁଝିଛନ୍ତି। ସେମାନେ ସବୁବେଳେ ନିଜ ଜୀବନରେ ଡିସିପ୍ଲିନ ସବୁ ଅଛନ୍ତି ସମୟ କୁ ଦେଖିକି ସେମାନେ ସବୁ କାମ କରନ୍ତି ସମୟ ସେମାନେ କେବେ ନଷ୍ଟ କରନ୍ତିନି। ସେମାନେ ପ୍ରତ୍ୟେକ ମୁହୂର୍ତ୍ତକୁ କାମରେ ଲଗାଇ ନିଜ ଜୀବନକୁ ସଫଳ କରିଥାନ୍ତି କିନ୍ତୁ ବହୁତ ସାରା ଅଳସୁଆ ବ୍ୟକ୍ତି ବି ଅଛନ୍ତି। ସମୟକୁ ସେମାନେ ବୁଝିବେନି ସମୟର ମାନେ ସେମାନେ କଣ ଜାଣିନାହାନ୍ତି ନିଜ ଜୀବନରେ ସମୟ ତ ଅଛି ଆସିବ ଆଗକୁ ଆସିବ ଆଗକୁ ଆସିବଟା ଭାବିବେ ନିଜ ସମୟ ସାରି ଦିଅନ୍ତି। ନିଜ ଜୀବନରୁ ଅଧା ସମୟ ସେମାନେ କାଟି ଦିଅନ୍ତି କିନ୍ତୁ ପରେ ସଫଳତା ପାଇନାହାନ୍ତି। ଯେ ସେମାନେ ନିଜକୁ ପରେ କୋଷନ୍ତି ମୁଁ କାହିଁକି ସେ ସମୟକୁ ଉପଭୋଗ କଲିନି। କି ତାକୁ ମୁଁ ଠିକ୍ କାମରେ ଲଗେଇଲିନି। ଏବେ ମୁଁ ଭାବୁଛି ସେ ସମୟ ଚାଲିଗଲେ ଆଉ ଥରେ ଆସେ ନାହିଁ ସେଥିପାଇଁ। ତେଣୁ ଆମେ ମଧ୍ୟ ସମୟର ସଦୁପୟୋଗ କରିବା ଉଚିତ୍।
ଆଉ ସମୟର ମୂଲ୍ୟ ବୁଝୁଥିବା ବ୍ୟକ୍ତି ସବୁବେଳେ ମଧ୍ୟ ଆଗକୁ ବଢିଥାଏ ସେଥିପାଇଁ ତ ଆମେ ସବୁବେଳେ ସମୟକୁ ସମ୍ମାନ ଦବା ଆଉ ତାହାର ସଦ୍ବବ୍ୟବହାର କରିବା। ଆଉ ସମୟକୁ ଆମେ ସଠିକ୍‌ ଭାବରେ ବ୍ୟବହାର କଲେ ଆମେ ଆମ ଜୀବନରେ ସଫଳତା ପାଇପାରିବା। ଆଉ ଆଜିଠୁ ଆମେ ସାଙ୍ଗ ତମର ମୋର ମିଶିକି ଆମେ ଚେଷ୍ଟା କରିବା ଆମେ ଆମ କେମିତି ସମୟର ସଦୁପଯୋଗ କରିବା।
ଶେଷରେ ମୁଁ ଏତିକି କହିବି ଯେ ସମସ୍ତେ ସମୟକୁ ସମ୍ମାନ କରିବା ଉଚିତ୍ ସମୟ ଆପଣଙ୍କୁ ସମ୍ମାନ ଦବ ଆମେ ଯେହେତୁ ଆମେ ସମୟକୁ ଯଦି ସମ୍ମାନ ଦବା ସମୟ ଆମକୁ ବି ସମ୍ମାନ ଦବ। ହେଲା କି?
ହଁ ସାଙ୍ଗ ଠିକ୍‌ କହିଲ ଆଉ ତମର ସେ କ କଥା ହେଇକି ବହୁତ ଖୁସି ଲାଗିଲା ଆଉ କିଛି ସମୟ ବିଷୟରେ ମଧ୍ୟ ନୂଆ ଶିଖିବା ପାଇଁ ମିଳିଲା। ଆଉ ଆମେ ଏବେ ଚେଷ୍ଟା କରିବା ଦୁଇ ଜଣ
ସଫଳତାର ଶିଖରରେ ପହଞ୍ଚେଇ ଦିଏ ବୁଝିଲୁ।
ହଁ ଆମେ ଏବେ ଚେଷ୍ଟା କରିବା ଦୁଇ ଜଣ ମିଶିକି କେମିତି ଆମେ ନିଜ ସମୟକୁ ସଠିକ୍ ଭାବରେ ସୁଯୋଗ କରିପାରେ।
ଆଉ ନିଜ ଜୀବନକୁ ଆଗକୁ ବଢେଇବା। ଆଉ ଜୀବନ ସଫଳତା ବି ହବା ଆଜିଠୁ କଣ କହୁଛୁ ଆମେ ସମୟକୁ ଆଉ ନଷ୍ଟ କରିବାନି ସମୟକୁ ସବୁବେଳେ ସମୟର ମୂଲ୍ୟ ବୁଝିବା। ସମୟକୁ ସମ୍ମାନ ଦେବ ଯାହାଫଳରେ ସମୟ ଆମକୁ ବି ସମ୍ମାନ ଦେବ। ବୁଝିଲୁ
ହଁ ହଉ ଆମେ ରଖୁଛି ଏବେ ପରେ କଥା ହବ ଆଉ ନିଜ ସମୟକୁ ସଦୁପଯୋଗ କରିବେ।